ହ୍ୟାଲୋ ହ୍ୟାଲୋ।
ହଁ ହାଲୋ ଟିକେ ଶୁଭୁନି କେଣ ତ ଟିକେ ଜୋରେ କହୁନ?
ହାଲୋ।
ହଁ ହ୍ୟାଲୋ ହଁ ହଁ ଶୁଭିଲା ହଁ ହଁ ଶୁଭିଲା।
ହଁ କଣ କରୁଛନ୍ତି?
ଆ ନାଇଁ ଏଇଲେ ଜଷ୍ଟ ଖାଇକିନା ଆସିକି ଆଉ ଟିକେ ଶୋଇଥିଲି ଆଉ ମାନେ ଜଷ୍ଟ ଏମିତି ଗଢୁଥିଲି ଟିକେ ନାକୁ
ଆଚ୍ଛା।
ଆଉ ତମେ କଣ କରଛ?
ମୁଁ ହଁ ମୁଁ ବି ଖାଇଲି ଏଇନା ଖାଇକି ଉଠିଲି ପୁଅ ଯାଇଥିଲା ସ୍କୁଲ ତ ଏବେ ଆସିଲା ହଁ ଖାଇଲୁ ଖାଇକି ବସିଥିଲି ଆଉ ପୁଅ ଆମ ଏଇ ପାଖ ପାଖରେ ନଅ ବର୍ଷ ର
ନଅ ବର୍ଷର ନାଇଁ କି?
ହୁଁ।
ଏଇଥରେ ତାର ତୃତୀୟ କ୍ଲାସ୍ ହେଲା ବୋଧେ
ନାଇଁ ଚତୁର୍ଥ ଚତୁର୍ଥ ହଁ ଚତୁର୍ଥ। କ ପଢୁଛି ଏ ପାଖରେ ଆମର ସ୍କୁଲ ଡ୍ରିମ ଇଣ୍ଡିଆ ଜାଣିଛନ୍ତି? ସେଇଠି ପଢୁଛି ଡ୍ରିମ୍ ଇଣ୍ଡିଆ ସ୍କୁଲ ଜାଣିଛନ୍ତି?
ହଁ ଜାଣିଛି ହଁ ହଁ। ହଉ ତାହେଲେ ଏଇଲେ ସବୁ ଖାଇବା ପିଇବା ସରିଲାଣି ନାଇଁ କି?
ହଁ ହଁ ହଁ ସେ ପୁଅ ଆସିଲେ ମୁଁ ଖାଏ ଆଉ
ଆମର ତ ମୋର ତ ପୁଅ ଆସ ହେଲେ ଖାଇବା ପାଇଁ ଆମ ସିଏ ତିନିଟାରେ ଆସୁଛି ମୁଁ ଏତେ ସମୟ ରହିପାରେନି ହଁ ମାନେ ଭୋକ ରେ ମୁଣ୍ଡ ଫୁଣ୍ଡ ବୁଲାଏ ମୁଁ ଖାଇଦିଏ ସେଥିଲାଗି ଜ
ସକାଳୁଆ ସ୍କୁଲ ଚାଲିଚି ନା।
ହଁ ଛୋଟ ପିଲାଙ୍କର ସ ସକାଳୁଆ ସ୍କୁଲ ର ପୁଅ ମୋର ଇଲେଭେନ୍ଥ ପଢୁଛି ତ ତାର ଆଟା ରୁୁ ଚାରିଟା। ଆଉ ସେଥିଲାଗି ସିଏ ଆସିଲେ ଯାଇକିନା ଖାଇବୁ
ହଁ ସେ ଏତେ ଡେରି ହେଇଯିବ ଖାଇଲା କୁ।
ହଁ ମୁଁ ସେଥିଲାଗି ତାକୁ ଯଦି ସବୁଦିନ ଅପେକ୍ଷା କରିବି ଆଉ ମୁଣ୍ଡ ମୁଣ୍ଡ ବୁଲାଏ ମୁଁ ଏତେ ସମୟ ରହିପାରେନି ଆଉ ସେ ତା ଆସିଲେ କଣ ଖାଇବ? ମୁଁ ସେଥିପାଇଁ ମୋର ଗୋଟେ ଟାଇମ ରେ ଖାଇଦିଏ ଗୋଟେ ରେ।
ହଁ ହଁ।
ହଉ ଆଉ ଏଇ କଣ ରୋଷେଇ କରିଥିଲେ?
ରୋଷେଇ ଡାଲି ପୋଟଳ ଆଳୁ କଷା ହେଇଥିଲା। ଆଉ ଭେଣ୍ଡି ପୋଡ଼ିକି ତାକୁ ଦଳିଥିଲି। କଲରା ଆଳୁ ଚିପ୍ସ କରିଥିଲି।
ଆଚ୍ଛା।
ଏମିତି ଆଉ ପାମ୍ପଡ଼ ଛାଣିଥିଲି ଆଉ।
ଓହୋ ଆଉ ବଢିଆ ଆଉ ଆ ସାଧା ସାଧା ସିଧା ଖାଇବା ଆଉ।
ହଁ ଭଲ ଆଉ ମୋର କଣ କି ଭଉଣୀ ଆସିଛି ତ ମଟନ୍ କରିଥିଲି କି ଡାଲି।
ହଁ ଆମ
କାମ ତ ଆମିଷ ହେଲା ମାନେ ମାଛ ମାଛରେ ବେଶୀ ଧନ୍ତା। ମିଶିକି ପ୍ରେସର ଦେଇଦବ ଆଉ ମାଛ କଣ ଭାଜିଲା ବେଳେ ଫୁଟିବ।
ଆଜ୍ଞା। ହଁ ହଁ ହଁ ହଁ। ମାଛ ଟା ବେଶୀ ଟେନସନ ସେ ବେଶୀ ଚିକେନ ମଟନ୍ ଏତେ ଯେତିକି ଅସୁବିଧା ନହେଲାଏ ମାଛରେ ବେଶୀ ଟାଇମ୍ ଲାଗେ ସମୟ ହଁ।
ତମେ ଫୁଟିବ ଚାରିଆଡେ ଯେ ତାକୁ ଘୋଡେଇ ଘୋଡେଇ ଯଦି କରିବ ନହେଲେ ଚାରିଆଡେ ଫୁଟିବ ଯେତେ ଗୋଡେଇଲେ ବି ଛିଟକା ପଡିବା ଟା ପଡିବ।
ଛିଟକା ମାଛଟା ବି ଯେଉଁମାନେ ବି ବେଶୀ ଆମିଷ ଖାଇବା ଖାଆନ୍ତିନି ମାଛଟା ବେଶୀ ଆମିଷ ଗନ୍ଧାଏନା। ସେଇଟା କରିବାର ବି ବହୁତ
ଯେ ମୋ ପୁଅ କଣ କି ସେ ମାଛ ଖାଏନି ବିଲକୁଲ ସେ ମାଛ ମ ମଟନ, ଅଣ୍ଡା ଏଗୁଡ଼ାକ ଖାଇବନି। ଆଉ ଚିକେନ୍ ଖାଇଲେ ବି ବେଶୀ ଖାଇବନି ଯେ ଗୋଟେ ଟାଇମ୍ ଖାଇବ। କହିବି ତୋ ମାଉସୀ ଆସିଚି ତା ହଉ ତୁ ଟିକେ-ଟିକେ ଖାଇଦେ ଟିକେ ନାଗୁ ହଉ ଆଜି ଗୋଟେ ଦିନ ଖାଇଦେ ବହୁତ୍ ତାକୁ ବୁଝେଇଲେ ସେ ଆଜି ଖାଇବ। ନହେଲେ କହିବ ନାଇଁ ତମେ ଏଇଗୁଡା ସବୁ ଛେଳି ଫେଳି କାଟିକି
ହଁ-ହଁ ମୋ ପୁଅ ଭଳିଆ।
ହଁ ଏ ଖାଉଚ ତମେ ଏଇଟା ହଁ ହଁ ତମକୁ ଟିକେ ଖରାପ୍ ଲାଗୁନି ତାଙ୍କୁ ମାରିକି ଖାଉଚ। ସେଇ ଲାଗି ଜମା ଇଚ୍ଛା କରୁନି ଖାଇଆକୁ। ଏ ଖାଲି କହୁଚି ପନିରି ଦିଅ ନହେଲେ ଟିକେ ଯାହା ଛତୁ ପନିରି ଏଗୁଡା ହେଲେ ଟିକେ ଖାଇଆକୁ ଆଗ୍ରହ ଆମିଷ ଜମା ହଉନି କିନ୍ତୁ ଆମେ ଯାହା ହେଲେ ସମସ୍ତିଙ୍କ ମନ ଟା ଟିକେ ଅଛି ଖାଇଆ ବୋଲି
ଖାଇବା ପାଇଁ ହଁ-ହଁ।
ହଁ ଆଉ ସେ ଯାହା ଗୋଟେ ରୋଷେଇ ଗୋଟେ କର ପୁଣି ଗୋଟେ ଇଏ କର ରାତି କି କହିବ ନହେଲେ ଟିକେ ନାକୁରୁ କଣ କିଣିକି ଆଣିକି ଦବାକୁ ପଡିବ ରାତିରେ ଆଉ ଖାଇବନି ନା। ସକାଳେ ଟିକେ ଯାହା ଖାଇଦବ ଧର ଯା-ଯା ବଳିଲେ ଯେମ୍ତି ରାତିରେ ଟିକେ ଝୋଳ ଫୋଳ ବଳିଲେ ଖାଇ ଦିଅନ୍ତି ରୁଟି ଫୁଟିରେ ସିଏ କିଛି ଖାଇବନି ତା ଲାଗି ଦୋସା କି ଯାହା ଗୋଟେ କିଛି ମଗେଇକି ଆଣିକି ସିଏ ଖାଇବ।
ହଁ।
ଆମେ ଟିକେ ଯାହା ଖାଇଦବୁ ଭଉଣୀ ଆଜି ପଳେଇବ ତ ଆମେ ଆ ଯାହା ଯେମ୍ତି ବାପା ମୁଁ ଖାଇଦବୁ ଆଉ।
ହଁ-ହଁ।
ହଁ ସେ ତ ତା ପାଇଁ ପୁଣି କଣଟେ ଇଏ କରିଆକୁ ପଡିବ ଆଉ ସେ ପାସ୍ତା ମ୍ୟାଗି ଖାଇବନି।
ଆଚ୍ଛା ହଁ-ହଁ ଛୋଟ ଛୁଆ ତ ତାଙ୍କୁ ମନ ନେଇକି କରିବାକୁ ପଡ଼ିବ ସିଏ କୌଣସି ଜିନିଷ ନ ଖାଇଲେ ବି ନିଜକୁ ବି ଖାଇଆକୁ ଇଚ୍ଛା ହବ।
ଇଚ୍ଛା ହବନି ବା ସେ
ସେଇ ପିଲାଙ୍କ ପାଇଁ ତ ଆଜ୍ଞା?
ମୁଁ କହିଲି ସିଏ ଟିକେ ଖାଇ ଦେଲେ ତମୁକୁ ଖାଇଆକୁ ଭଲ ଲାଗେ।
ଖାଇଆକୁ ଭଲ ଲାଗିବ ସେଇ ଛୁଆଙ୍କ ପାଇଁ ତ ସବୁ କିିଛି ଆଉ।
ସବୁ କିଛି ଆଉ କଣ ଆଉ ଛୁଆ ନ ଖାଇବେ ତମେ ମୁଁ ଖାଲି କହିବି ମତେ ଭଲ ଲା ମାନେ ହଁ ପିଲାଟା ଆସିନି କଣଟେ ଖାଇବି କିନ୍ତୁ ତିନିଟା ଯାକେ ଅପେକ୍ଷା କଲା ବେଳେ ମୋର ଆଉ ଇଚ୍ଛା ହବନି ମୁଁ ଟିକେ ତିନିଟା ଚାରିଟା ବାଜିଲେ ଟିକେ ଚା ଫାଆ ଟିକେ ପିଏ, ମୁଁ ଆଉ କୁ ମୋର ଭାତ ଖାଇବାକୁ ଜମା ଇଚ୍ଛା ହଉନି ଆଉ ବାଧ୍ୟରେ ଖାଉ।
ମଟନ୍ ଟା ଆପଣ କଣ କେମ୍ତି ସିଝେଇକି କରନ୍ତି ନା ସିଧା ଯେମ୍ତି ମସଲା ମସଲି
ଏ ଡାଇରେକ୍ଟ କଣ କି ସେ ଯୋଉ ପିଆଜ ଫିଆଜ ଭାଜିି ଯୋଉ ମସଲା ଦେଇକି ଭଲରେ କାଳେ କଷି ଦିଏ ଭଲସେ ଅଧଘଣ୍ଟା ଘଣ୍ଟେ ତାକୁ ଟିକେ ଭଲରେ କଷିଦେବି କଷିଦେଇକି ପ୍ରେସର ଦେଇଦିଏ। ପାଣି ଦେଇଦିଏ, ତାପରେ ଦେଇଦେଲେ ସିଏ ହେଇଠି ଗୋଟେ ଦିଟା ସିଟି ଯେଉ ପ୍ରେସର୍ ରେ ଯାହାର ଯେମିତି
ପ୍ରେସର ରେ ତାପରେ ସିଝେଇଦେବେ ଆଉ, ସେ
ହଁ ଏକାବେଳେ ଆଳୁ ମଟନ ସବୁ କଷିକି ପ୍ରେସରରେ ସିଝେଇ ଦେଲେ ଦିଇଟା ଖଣ୍ଡେ ସିଟି ଆସିଲେ ଟିକେ ଛାଡିକି ସିଟିଟା ଖୋଲିବାକୁ ପଡେନି ଦଶ ପନ୍ଦର ମିନଟ ଅପେକ୍ଷା କଲେ ସିଟି ଟା ତା ଭିତ ସେଥିରେହିଁ ପୁରା ଯେତେବେଳେ ମାନେ ସାଉଣ୍ଡ ଲେସହେଇଯାଏ ଯେତେପୁରା ସେ କତି।
ସଇଲାତ ସେଥିରେ କିଛି କଷ୍ଟ ନୁହଁ ନା ମ ନା ନା ହଁ। ବେଶୀ କଷ୍ଟ ଲାଗେ ମାଛ ଯାହା କହିଲେ ମାଛଟା ପୁରାଜିନିଛେ ଟିଆ ତାକୁ ଧୁଅ ତାକୁ।
ମାଛ ହେଲା ଦିନ ମାଛ ହେଲା ଦିନ ଭାବିବି ଖାସ ଆଜି ଗୁରୁବାର ହନ୍ତା କି ଆଜି କାଳେ ସଂକ୍ରାନ୍ତି ପଡନ୍ତା କି? ଆଜି କାଳେ ବାତପଡ଼ନ୍ତକି ମାଛ ନ ଆଣନ୍ତେ କି? କରିବାକୁ ଭାରି କଷ୍ଟ ଲାଗେ ଟିକେ।
ମାଛଟା ଭଲ ଲାଗେ କିି ନାହିଁ ଆପଣଙ୍କୁ?
ନା ମୁଁ ଚିଙ୍ଗୁଡ଼ିଟା ବେଶୀ ଖାଏ ଏଇ ସାନ ଭଉଣୀଟା ବେଶୀ ଖାଇବାକୁ ହୁଏ ଚିଙ୍ଗୁଡ଼ି। ସେଏ ଯୋଉ ଆସିଛି ସିଏ ଖାଲି ଚିଙ୍ଗୁଡି ଖାଇବା ପାଇଁ ମୁ ଗୋଟେ ଚିଙ୍ଗୁଡି ମୋର ଏମିତି ଖାଇବାରେ କିଛି ନାହିଁ ମୁଁ ଯାହା ଦେଲେ ଖାଇଦେବି। ଖାଇବା ଅନ୍ୟମାନଙ୍କ ପାଇଁ ବନାଏ ନିଜେ କମ୍ ଖାଏ। ନିଜର ଏମିତି ଖାଇବାର ନାହିଁ ଯାହା ଦେଲେ ଅଳପ ମୁଁ ଏମିତି କହିବି ଯେ ମତେ ମାଛଟା ଭଲ ଲାଗେ? ମାଂସଟା ଭଲ ଲାଗେ ସବୁ ଜିନିଷ ଯେତିକି ଆବଶ୍ୟକ ମୁଁ ସେ
ଯେତିକି ଖାଇବା କଥା। ଖାଆନ୍ତି ଆଉ।
ହଁ ହଁ ଏମିତି ଗୋଟେ ଫ୍ରେବ୍ରିଟି ବୋଲି ହିରେ ମୋର ଏଇଟା ପ୍ରିୟ ସେଇଟା ପ୍ରିୟ। ଏ ଏମିତି କିଛି ନାହିଁ ଯାହା ଦେଲେ ଖାଇଦେବି। ଖାଇବା ଏ ପିଲାଙ୍କ ପାଇଁ ବେଶୀ ଟିକେ ବନାଏ। ପିଲା ଭଉଣୀମାନେ ଆସିଲେ ସେ କହିବେ। ଆଉ ଆମେ ଏଇଟା ଆଜିଖାଇବୁ ସେଇଟା ସେଠି ଖାଇବ ଯେହେତୁ ମା ନାହାନ୍ତି ଆମର। ଦୁଇ ବର୍ଷ ହେଲାଣି ଏକ୍ସପାଡ କରି ଯାଇଛନ୍ତି ତ?
ହଁ ମା ମାନେ ଶାଶୁ କହୁଛନ୍ତି ନା ବୋଉ?
ମା ମା ନିଜମା।
ବଉ।
ହଁ ବୋଉ।
ହଁ ହଁ।
ହଁ। ସେ ନାହାନ୍ତି ତ ଦୁଇ ବର୍ଷ ତିନି ବର୍ଷ ହେଇଗଲା ତିନି ବର୍ଷ ପାଖାପାଖି ହବ। ତ ଯେହେତୁ ମୁଁ ବଡ଼ ସେମାନଙ୍କ ପାଇଁ ଯାହା କହିଲେ ରୋଷେଇ ବନାଏ ଆଉ। ଆଉ ମାଙ୍କ ଜାଗା ତ ନେଇ ପାରିବିନି କିନ୍ତୁ ଫିର୍ବି ଯାହାହେଲେ। ଭଉଣୀ ମାନେ ଯାହା ଆସିଲେ କହିଲେ ଏଇଟା କର ସେଇଟା କର। ଭାଇ ଭଉଣୀ ଯାହା କହିଲେ ଭଲ ନାହିଁ କିନ୍ତୁ ସେ ନିଜର ଏମିତି ଖାଇବା। ମୁଁ ଆକ୍ଚୁଆଲି ବାବାଙ୍କ ପାଖରେ ରୁହେ ନା ସେଥିଲାଗି। ହଁ ହଁ। ହଜବେଣ୍ଡ ବାହାରେ ରୁହନ୍ତି ତ ମୁଁ ତ ତାଙ୍କ ପାଖ ରହିପାରିବିନି ପୁଅଟା ପଢୁଛି ଆଉ ସେଠ ସେଥିଲାଗି ବାବାଙ୍କ ପାଖରେ ରୁହେ ମା ତାପରେ ଆଗରୁ ଯାହା ରହୁନଥିଲି ମା। ଏକ୍ସପାର୍ଟ କଲାରୁ ବାବା ଟିକେ ଏକେଲା ପଡ଼ିଯାଇଛନ୍ତି।
ଓହୋ।
ଜଣେ ଯାହା ହେଲେ ବି ରହିବା ଜରୁରୀ।
ଏ ଦୁନିଆରେ ବ ମାନେ ବାପା ମାଙ୍କ ଜାଗା କେହି ନେଇପାରିବେନି। ଆଉ ବାପା ମା କେହି ନେଇ ପାରିବେନି ବାପା ମାଙ୍କ ଭଳିଆ କେହି ବି ହେଇପାରିବେନି। ସିଏ ହେଉଛନ୍ତି ଆମର ବଡ଼ ସମ୍ପତ୍ତି।
ସେଇଆ ବା ଆଉ ସେଥିପାଇଁ ତ ମାନେ ମାଙ୍କର ଦେହ ବହୁତ ଖରାପ ହଠାତ୍ କିନା ଯୋଉ କରୋନା ଟାଇମରେ ଖରାପ ହେଇଗଲା ଆମେ ଜାଣି ପାଇଲୁନୁ ତ ତିନିଟା ଯାକ ଏକା ବଳେ ହାର୍ଟ କିଡନୀ ଆ ସବୁ ଧରିଲା ମାନେ ଲିଭର। ଏମତି ଜାଣିପାରିଲୁନୁ ତ ତାଙ୍କୁ ଯେହେତୁ ଗୋଟେ ହରେଇଦଲୁ। ସେଇ ର ସେଇ ଯୋଉ ଦୁଃଖ ଟା ଆଜିପର୍ଯ୍ୟନ୍ତ ଆମର ଯାଇନି ଆମେ ଭୁଲି ବି ପାରୁନୁ। କଣ ମାଙ୍କୁ ଗୋଟେ କଳ୍ ମାନେ ଗୋଟେ ମିନିଟ ଏମିତି ଏମିତି କୋଉ ସମୟ ନାହିଁ ଯେ ଭୁଲୁ ଆମେ ଯେମତି ହେଲେ କଥାବାର୍ତ୍ତାରେ ବି ମାଆଙ୍କ କଥା ମନେ ପଡ଼ିଯିବ। ମା ଏମତି ବସୁଥିଲେ ମା ଏଇଟା କରିଦଉଥିଲେ ମା ସେଇଟା କରିଦଉଥିଲେ ଆମ ଉପରେ କିଛି ନଥିଲା। ଆମେ ବୟସ ବି ବେଶୀ ନୁହଁ କିନ୍ତୁ ଯେହେତୁ ବଡ ବର୍ଷେ ବର୍ଷେ। ଗ୍ୟାପ ସବୁ ଆମେ ଭଉଣୀ ମାନେ ସବୁ ବର୍ଷେ ବର୍ଷେ ସାନ ବର୍ଷିକ ବର୍ଷେ ସାନ ବଡ ସବୁ କିନ୍ତୁ ହେଲେ ବି ଗୋଟେ।
ହଉ ଠିକ ଅଛି। କଣ କରିବା ଭଗବାନଙ୍କର ତ ଯାହା ବିଚାର ଆମେ ଭାବୁ।
ହଁ ସେଇଆ ନାଇଁ ଏମିତି ଏ କଥା ଆଉ ହେଲା ବେଳକୁ ସତ କଥା ଏଇଟା ଆଉ ଦୁଖ ଲାଗେ ଟିକେ ଆଉ ମାନେ ସେଇ କଥା ପଡିଲା ମାନେ ଆଉ ଏଇଠି ସରେନି।
ହଁ ପରା କଣ କହିବା ଆଉ।
ହଁ। ହଁ ହଉ। କଁ କରିବା।
ହଉ ହଉ ଖାଇଛନ୍ତି ତ ଯାଆନ୍ତୁ ଟିକେ ରେଷ୍ଟ ନେବେ। ଯାଉଛି ଟିକେ ପୁଅକୁ ଶୁଆଇବି ତାପରେ। ପରେ କଥା ହେବା ଆଉ ପରେ କେତେବେଳେ କଥା ହେବା ରହୁଛି।
ତେବେ ଫ୍ରୀ ହେଲେ ଆଉ ମେସେଜ କଲେ କଥା ହବା ନହେଲେ ଆଉ ହଁ ହଁ ରଖ।